ଆଜ୍ଞା ହଁ ଆପଣଙ୍କର ଭଏସ ସୁଭୁନି, କେମିତି କଣ ରୋଷେଇବାସ ହେଲାଣି? ନମସ୍କାର ରୋଷେଇବାସ ଷ୍ଟାଟ୍ ହେଲାଣି? ସରିଲାଣି ଆ, ଆଜି
ହଁ ହଁ ନନ୍ ଭେଜ୍ ନନ୍ ଭେଜ୍ ନାଇଁ ସାଧା ନନ୍ ଭେଜ୍ ମାନେ ମୁଁ ଖାଉନି ମୁଁ ସାଧା ଖାଉ ଚି କିନ୍ତୁ ରୋଷେଇ ଆଇଁଷ ହଉଚି। ଘରେ ଆଉ ଅନ୍ୟମାନେ ଖାଉଛ ଖାଆନ୍ତି ଆଉ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କର ଇଏ ଯୋଉ ଇଏ ହବାର ଥିଲା ଭାଙ୍ଗି ଯିବା କ ଥା କେତେ ବାଟ ଗଲା?
ନାଇଁ ମ୍ୟାଡାମ୍ ଆଉ କିଛି କହିନାହାନ୍ତି କାଇଁ। ଆଉ କିଛି କାଇଁ କହିନାହା, ନାଇଁ ହଁ ଟିକେ ଅଛନ୍ତି ସେ କିନ୍ତୁ କହିଛନ୍ତ ତିନ ଭାଙ୍ଗିବ ବୋଲି କିନ୍ତୁ ଏମିତି କିଛି ଆଉ କହ ଆଉ କିଛି କହିନାହାନ୍ତି ଏବେ। ଦେଖିବା କେତେ ଦିନ କଣ ହଉଚି। ହଁ। କାହିଁକି ନା ସେପଟୁ ପଟିଆ ସେପଟୁ ରାସ୍ତା ଆସିଲାଣି ନା।
ଓ ସେ ପଟୁ ରାସ୍ତା ଆସିଲାଣି ହଁ। ଏ ଏଇ ଯୋଉ ରାସ୍ତା ଟା ଆପଣଙ୍କର ଏଇ ଆପଣଙ୍କ ଘର ବାଟୁ ଦେଇକି ରାସ୍ତା ଯାଇକି ରାସ୍ତା ଟା କୋଉଠି ଇ ବାହାରିବ
ଆ ଷ୍ଟେସନରେ ଯାଇକି ବାହାରିବ।
ଓହୋ ବୁଝିପାରିଲି ହଁ ହଁ
ତେସନ ଉଠେଇ ଯାଇକି ବାହାରିବ ତ ରା
ଏବେ ଆପଣ ଏବେଠୁ କଟିକିଲେ ଆପଣଙ୍କ ଷ୍ଟେସନରୁୁ ବାହାରିଲେ ଏବେ ଯୋଉ ରାସ୍ ଟା ଯୋଉ ଏତେ ଭିଡ ନାଁ ହଁ ଆଉ ତାପରେ ତା କଣ କି ଯଦି ମନେକର ମୁଁ ଗୋଟେ ମୁଁ ଜାଣିଲି ଆ ରାସ୍ତା ଟା କେମିତି ଭଲ ହବେ। ମନେ ଛବଜ ଜଣେ ଏ ଆପଣଙ୍କର ସେପଟ ଲୋକେସନ ରୁ ଆସୁଛି। ଆମର ସେପଟ ଲୋକସନ ଆସୁଛି ଯଦି ଏପଟ ହେଇକି ଯାଇକି ଷ୍ଟେସନ ଅ ଦେଇକରି ଆପଣଙ୍କର ଏପଟ ରୁଟ ଦେଇକି ସେ ଆରାମସେ ଆସିପାରିବ
କେତେ ବୁଲାଣି ବେଶି ପଡିଯାଉଛି ଚା ନା ମଲ୍ଲୀ ମ୍ୟାଡ଼ାମ ଷ୍ଟେସନ୍। ଟା ଭିତରକୁ ରହିଯାଉଛି। ଆଉ ବୁଲାଣି ବେଶୀ ପଡି ଯାଉଛି ଷ୍ଟେସନ୍ କୁ ଯିବା ପାଇଁ ତ ଲୋକମାନେ ପ୍ରାୟ ଜାଣି ପାରୁ ନାହାନ୍ତି ଲୋକେସନ ଥିଲେ ବି ଜାଣି ପାରୁନାହାନ୍ତି। ମାନେ ଅଜଣା ଲୋକ ଆମ ଯୋଉମାନେ ଜାଣି କେମିତି ଯାଉ ଅଛନ୍ତି ସେମାନେେ ଜାଣି ପାରୁନାହାନ୍ତିେ ସେମା ନାଇ ଅଲଗା ଆଡେ ପଳଉଛନ୍ତି କାହିଁକିନା ସେ ଗୋଟେ ଗାଁ ଭିତରେ ରହିଯାଉଛି ଷ୍ଟେସନ ଟା ମାନେ ଗାଁ ଦେଇକି ଗଲେ ଯାଇକି ଷ୍ଟେସନ୍ ରେ ଯାଇକି ଲୋକ ପହଞ୍ଚୁଛନ୍ତି ତ ସେଥିପାଇଁ ଆଉ ଯଦି ଅଲଗା ରାସ୍ତା ତ ଯଦି ଯିଏ ଜାଣିଛି ସେ ଯାଉଛି ନ ନାଇଁ ଗୋଟେ ଗାଁ ଦେଇକି ଗଲେ ଯାଇକି ଷ୍ଟେ ସେମିତି ପହଞ୍ଚିବ ଆଉ ଯଦି ଅଲଗା ରାସ୍ତା ଦେଇକି ଗଲେ ସେ ଟିକେ ଭିତରକୁ ରହିଯାଉଛି ଷ୍ଟେସନ୍ ଟା
ଓହୋ ହଁ ଆଚୁଲି ସେଇ ଷ୍ଟେସନ ଡିମାଣ୍ଡା ଟା ଆଚୁଲି ଆପଣ ଯୋଉ ଲୋକେସନରେ ରହୁଛନ୍ତି ସେ ସେ ଷ୍ଟେସନ୍ ର ଡିମାଣ୍ଡ ଆଚ୍ୟୁଆଲି ଆପଣ ଯାହା କହୁଛନ୍ତି ଠିକ କହୁଛନ୍ତି ବହୁତ ଆଡେ ହେଲେ ଯୋଉ ଆପଣ କହୁନାହାନ୍ତି ମଝିରେ ଯୋଉ ଗୋଟେ ଗାଁ ଟା ରହିଯାଉଛି। ଆଉ ଲୋକ ଜାଣି ପାରୁନାହାନ୍ତି। ବେସନ ର ବ୍ୟବହାର କିଏ କରୁନାହାନ୍ତି।
ନା ନା ସେତେ କେହି କରୁନାହାନ୍ତି।
ଯୋଉ ଯେ କାହିଁକି ନା ମେନ୍ ଯୋଉଟା ଷ୍ଟେସନ କିି ସେଇଠିକାର ଲୋକ ବହୁତ ହଉଛନ୍ତି ତ ଲୋକ ସେଇଠୁରୁ ଟିକେ ଦେଖ ମୋ ଘର ଯଦି ମନେକର ଆପଣ ଯୋଉ ଲୋ ଷ୍ଟେସନ ରେ ରହୁଛି। ଯଦି ମୋ ମୋ ଘରେ ସେଇଠି ହେଲା। ଆପଣଙ୍କୁ ଉଦାହରଣ ହେଇଥ ଦେଖଉଚି ତ ଆପଣ ସେଇ ବଡ ଷ୍ଟେସନକୁ କାହିଁକି ଯିବେ ଯଦି ଆପଣଙ୍କ ପାଖ ଷ୍ଟେସନ ରେ ଯଦି
ହଁ ହଁ ସେଇ ସେଇଟା ଲୋକ ଜାଣି ପାରୁନାହାନ୍ତି ଯେ ଜାଣିଛନ୍ତି ଜାଣିଛନ୍ତି ନହେଲେ ପ୍ରାୟ ଲୋକ ଜାଣି ପାରୁନାହାନ୍ତି। ତ ସେଥିପାଇଁକା ଡାଇରେକ୍ଟ ମାନେ ମେନ୍ ରୋଡ ଭଳିଆ ରାସ୍ତା ଖୋଲିବ ଷ୍ଟେସନକୁୁ ତ ଟ୍ରାଫିକ ବି ହେଇଯିବ ଟ୍ରା ଠିକ୍ ସୁବିଧା ଏଠି ନାହିଁ। ତ ମେନ୍ ରୋଡ କୁ ଯେହେ ତୁ ଖୋଲ୍ ମାନେ ମେନ୍ ରୋଡ ରୁ ଡାଇରେକ୍ଟ ଯିବ ଷ୍ଟେସନକୁୁ ତ ମଝିରେ ଗୋଟେ ଟ୍ରାଫିକ୍ ଏମିତି ହବ। ସେଥିପାଇଁକା। ଭାଙ୍ଗିବା ପାଇଁ କହୁଛନ୍ତି ଏ ତାପଟେ ଷ୍ଟେସନ କୁ ରାସ୍ତା ଟା ଯିବ ମାନେ ସେଠି ତ ବଡ ବଡ ଗାଡି ନିହାତି ଯିବା ଆସିବା କରିବ ବହୁତ ବଡ ରାସ୍ତା। ତା ହଉଛି। ଶହେ ଫୁଟ ର ରାସ୍ ତା ହେବ ତାପରେ ଫାଟ ଯୋଉ ମାନେ ଆଉ ରାସ୍ତା କଡରେ ତ ଗ ଘର ରହି ପାରିବନି ନା ତ ସେଥିପାଇଁ ବି ଆହୁରି ପଚାଶ ଫୁଟ ଖଣ୍ଡେ ଛାଡୁଛନ୍ତି।
ବାପରେ ତ ହେଲେ ଆପଣ ମାନଙ୍କୁ ଆପଣ ମାନଙ୍କୁ। ଯୋଉ ପ୍ରତିଶ୍ରୁତି ଦେଇଥିଲେ ଘର ଦେଇକରି ଘର ଭାଙ୍ଗିବେ ସେଇଟା ଟିକେ ଆପଣଙ୍କୁ ମିଳି ଯାଇଥିଲେ ନା ଆପଣ ମାନ ସମେସ୍ତେ ଛାଡିକି ପଳେଇ ସାରିଥାନ୍ତେ ଆପଣ ମାନଙ୍କୁ ସେ ଜିନିଷ ଟା ମିଳିନି ନା।
ନା ନା ମିଳିନି ସେଇ ସୁବିଧା
ଏବେ ଯଦି ଭାଙ୍ଗି ବିି ଦେବେ ବୋଲେ ଆଉ ଆପଣଙ୍କୁ ମିଳିବ ବୋଲିକରି କିଛି କୌଣସି ଆଉ ଇଏ ନାହିଁ ଗାରେଣ୍ଟି।
ମ୍ୟାଡାମ ଥର ଟେ ଯଦି ଆମେ। ମାନେ କହିବାକୁ ଗଲେ ଆମେ ଅନ୍ୟ ଜାଗାରେ ଅଛେ। ଯେ ହଁ ତୁ ଅନ୍ୟ ଜାଗାରେ ଅ। ଛେ ମାନେ ସେଟା ଗମେଣ୍ଟ ହଉ କି ଯାହାର ବି ହଉ ଅନ୍ୟ ଜାଗାରେ ଅଛେ ତାଙ୍କ ହିସାବରେ ଆମେ ରହିଲେ ଯେ। ସେତିକି ଦିନି ତ ତାଙ୍କର ସେ ଗୋଟେ କିଛି। କାମ କରିବାକୁ ହେଲେ ସେମାନେ ତ ସେଇଟା ଭାଙ୍ଗିକି ହିଁ କରିବେ ନା। ଆଉ ଯେଉ ତୁ ଭା। ଆମକୁ ଆମେ ଯେତେବେଳେ ଯଦି ଛାଡିକି ପଳେଇବୁ ଆଉ ଠିକ ଠିକଣା ନାହିଁ ଯେ ଆମକୁ ଦେବେ ବୋଲି। ଯଦି ଆମେ ସେଇଠି ରହିବୁ। ଆମେ ଦାବି କଲେ ଆମକୁ ମିଳି। ପାରେ। ସେମିତି ଗ୍ୟାରେଣ୍ଟି ନାହିଁ କିନ୍। ତ ମିଳିପାରେ।
ହଁ ତାପରେ ଆଉ ଆଉ ଗୋଟେ ଆଉ ଗୋଟେ ଜିନିଷ କଣ ହଉଛି ନା। ଆପଣ ଯୋଉ ଜାଗାରେ ରହୁଛନ୍ତି ଆପଣଙ୍କ ଯୋଉ ବାସିନ୍ଦା ବାସିନ୍ଦା ଲୋକ ରହୁଛନ୍ତି ବାକି ବାସି। ଚିନ୍ଦାରେ ଦେଖିବେ ଅଧିକା ଲୋକ ରୁହନ୍ତି। ଆ। ଆପଣଙ୍କଟା ଟିକେ ଛୋଟ ଲୋକ ଛୋଟ ଇଏଟା।
ଆଜ୍ଞା ଛୋଟ ତାପରେ ବହୁତ ମାନେ ଭଲ। ଲ କଣ କହିଲେ ଆ କିଛି ଖରାପ ଭାଷା ନାହିଁ। କି କିଛି ମାନେ ଝଗଡାଝାଟି ନାହିଁ।
ଆପଣଙ୍କର ଛୋଟ ବୋଲିକିରି ମ୍ୟାଡାମ ସେଥିପାଇଁ ଆପଣଙ୍କର ସବୁବେଳେ ଶାନ୍ତି ଶୃଙ୍ଖଳା ରହୁଛି ଲୋକ ଯାହା। କହିଲେ ଶୁଣୁଛନ୍ତି ଆଉ ଆପଣଙ୍କ ଭିତ ଆପଣଙ୍କର। ବସ୍ତି ଭିତରକୁ ଆମେ ପଶିଲେ। କେବେ ବି ଲାଗେ। କିି ମୁଁ ଗୋଟ ବସ୍ତି ଭିତରକୁ ପ। ସୁଚି ଲାଗିବ ନା ମୁଁ ଗୋଟେ ଗୋଟେ ଟାଉନ ର ଗୋଟେ ଗାଁ ଗୋଟେ ଜାଗାକୁ ଭଲ ଜାଗାକୁ ଆସିଛି। ସଫା ରହିବା ଟା। ଆଲି କମ୍ ଯୋଗରୁ। ମୁଁ ଏଇ ଏଇ ଜିନିଷ। ପାଇଁ କହିଲି ଯଦି ବସ୍ତି ଟା ବଡ ହେଇଥାନ୍ତା ତ ସରକାର କୁ କୋଉଠି ନା କୋଉଠି। ଏଇ ଜିନିଷ ଅନୁଭବ ହେଇ ପାରିଥାନ୍ତା କି ନା ଏଠାରେ କି ଏତେ ଲୋକ ରହୁଛନ୍ତି ମତେ ଆଙ୍କୁ ଥଇଥାନ କରିବାଟା ବହୁତ ଜରୁରୀ। ଏବେ କଣ ଆପଣଙ୍କର କମ୍ ଯେତେବେଳେ ଲୋକ। କରଉଛନ୍ତି ତ ବଲେ ସରକାର ଲାଗୁଛି କି ଯେ ହଁ ଦୂ ଶହେ ପଚାଶ ଶହେ ତିରିଶ ଘର ଆଉ ଏମାନେ କୋଉଠି ନା କୋଉଠି ଆଡଜେଷ୍ଟ ହେଇ ଜାଗା ବି ଯଦି ଆପଣଙ୍କର। ଅ ରହିଥାନ୍ତେ ହଜାରେ ଦି ହଜାର ଲୋକ। ଯୋଉଠି ଅଧିକା ଲୋକ ରହିବେ ସେଇଠିକ ତ ଆପଣଙ୍କର ସବୁ ନିଶା ଜା ନିଶା ଜାତୀୟ ଦର୍ବ୍ୟ। ଗୁଣ୍ଡା ଗର୍ଦ୍ଦି ଝଗଡା ଝାଣ୍ଟି ସବୁବେଳେ।
ସେ ସ ମ୍ୟାଡାମ ସେ ସବୁ କିଛି ବି ନାହିଁ ମାନେ ମ। ଆମର ସେଇ। ମତେ ବହୁତ ବଢିଆ ଲାଗେ ଯେ ମାନେ ଅନ୍ୟ କୋଉଠିକି ବି ଯାଆନ୍ତୁ। ମାନେ ଦିନ ଦି। ପର ହଉ ରାତି ହଉ ଝଗଡ଼ା ଝାଟି କି କୋଉଠି କିଏ ଗଛ ଲଗେଇଦେଲା କି କିଏ କଉଠି ବସି ପହିଲା ସେଇଟା ମୋ ଜାଗା କି। ପାଣି ପଳେଇଲା ଏଇଟା ମୋ ଜାଗା ଏମିତି ବହୁତ ପ୍ରକାର ଝଗଡା ଅଛି। ତ ଆମର ସେଠି ସମ। ମାନେ ମାନେ ଗୋଟେ ଏକ ହେଇକି ରହୁଛନ୍ତି ନା ଝଗଡା ଝଟି ନା। ଭାଷା କୁହା କୁହି ନା କିଛି ବି ନାଇଁ।
ତାପରେ ଆପଣଙ୍କ ଯାଇଥିଲି ମୁଁ ଯାଇଥିଲି ଏମତି ଗୋଟେ କିଛି ଅଫିସିଆଲି କାମ ପାଇଁ ଫିଲ୍ଡ କାମ ପାଇଁ। ତ ମୁଁ ବସିଥାଏ ଜଣଙ୍କର ମା ଆପଣଙ୍କ। ଙ୍କର ମା ବସିଥିଲେ ଆଉ ଗୋଟେ ଖଟିଆ ପଡି ଥିଲା ବସିଲେ ଆଉ ଗୋଟେ ପଣସ ଗଛ ଥିଲା। ତ ସେ ପ ପଣସ ଗଛ ଥିଲା ତ ଏଇ ବର୍ଷ ର। ପ୍ରଥମ ପଣସ ଫଳିଛି ଆଉ ପାଚିଛି ତ ଏ। ଏଠି ସେମାନେ କଥା ହେଲେ କି। ନା ତାପରେ ସେ ଆଉ ଗୋଟେ ମୁଁ ତାପରେ କହିଲି ମ୍ୟାମ ଯାହାର ପଣସ ଗଛ ସେ ମାଆଙ୍କୁ କହିଲି ମା। ଆପଣଙ୍କର ପଣସ ପାଚିଗଲାଣି। କଲେ ନାଇଁ ନାଇଁ ମ୍ୟାଡାମ ଆକୁଚୁ ଆଲି ଆମକୁ ତାରିଣୀ। ଙ୍କ ମନ୍ଦିରରେ ଟିକେ ଭୋଗ କରିବୁ ତାପରେ ଲୋକଙ୍କୁ ବାଣ୍ଟିବୁ ତ ସେ ଟିକେ ଭୋଗ ହେଇ ପାରୁନି ବୋଲିକି ସେ ଗଛଟା ବଲେ ସେ ଆ ଫଳ ଟା। ପଣସ ଟା ମୁଁ କାଟି ପାରୁନି ତ ମତେ ସେଇଠି ଗୋଟେ ଭଲ ଅନୁଭବ ହେଲା ଯେ। ଦେଖ କେତେ ଛୋଟ ଜାଗା ତାଙ୍କ ମନ୍ଦିରକୁ ସେମାନେ। କେମିତି ଆଗ ପ୍ରଥମେ ମାଆଙ୍କୁ ଖାଇବାକୁ ଦ। ଛନ୍ତି ଶାହାରା ମାଗୁଛନ୍ତି ମାଙ୍କର ଆଶ୍ରୟ ନଉଛନ୍ତି। କିନ୍ତୁ ସେଇ ଜିନିଷ ଟା ବହୁତ ଭଲ ଲାଗିଥିଲା ସେଇଦିନ ମୁଁ ପୁରା। ଆପଣ ବିଶ୍ୱାସ କରିବେନି ଆ। ଆପଣଙ୍କ ବାହାରେ ମୁଁ ଗୋଟେ ଖଟିଆ ପଡିଥିଲା ଆଉ ମୁଁ ତିନି ଘଣ୍ଟା ବସିକି ସେଠି ଆସିକି ଆମର ଅଫିସ କାମ ଥିଲା କରିକି ଆସିଲି ଯେ। ଯେତେ ଲୋକଙ୍କୁ ଦେଖା କରିବାର ଥିଲା ଦେଖା କରିକି ଆସିଲି ସମସ୍ତେ ସେଇଠିକି ଆସୁଥାନ୍ତି ମୁଁ ଯୋଉଠି ବସିଥିଲି। ତିନି ଘଣ୍ଟା ବସିଲି ବିଶ୍ଵାସ। କରିବେନି ନା ଗରମ ଲାଗୁଥାଏ ନା କିଛି ଲାଗୁଥାଏ ଆମର ତିନି ଘଣ୍ଟା କେମିତି ପଳେଇଲା ମୁଁ ଜାଣି ପାରିଲିନି।
ମାନେ କେଉଟା ଆସିଲେ ନ ନାଇଁ କାହିଁକି ଏତେ ସମୟ ଆସିଛନ୍ତି। ଅନ୍ୟ ଲୋକ ବି ବିରୋଧ କରନ୍ତି କାହିଁକି ଅନ୍ୟ ଲୋକ ଆସିକି ବସିଛନ୍ତି କି କଣ ପାଇଁ କଣ ନାହିଁ କିନ୍ତୁ ସେଠି ସେମିତି ନାହିଁ କିଛି ପୁରା ଶାନ୍ତି ପଳାାବଳେ
ଶାନ୍ତି ଶୁଙ୍ଖଲା ଆଉ ଯିଏ ବି ଆସୁ ଯିଏ ବି ଭଲ କାମ ଆଗୁରୁ ତାକୁ ଭଲ ଭାବରେ ସ୍ବାଗତ ବି କରନ୍ତି
ଆଜ୍ଞା ଏଇଟା ମାନେ ଆମ ଗୋଟେ ଆସିଲା ଆମକୁ, କୁ ଗୋଟେ ଗର୍ବ ଲାଗେ ଯେ ନାଇଁ ନାଇଁ ଆମ ବସ୍ତିି କିଏ ଗୋଟେ ଆସି ଥିଲାା ସେଇଟା ଆମକୁ ବହୁତ ଭଲ ଲାଗେ
ବି ହୁଏ ଆଉ ବହୁତ ବି ଦେଖିଛି ତଳ ତଳ ତଳ ହାଟ୍ ଆଡେ ଯାଇଥିଲଥିଲେ ତ ତଳ ସାଇଟ୍ ଆଡେ ଯା ଯେତେବେଳେ ଯାଇଥିଲି ତ ଜଣଙ୍କ ବଲେ ଘରେ ବସିଥିଲି ତ ସେଠି କେତେ ଆମ୍ବ ଗଛ ପଣସ ସ ଗଛ ଗଛ ସବୁ ଲଗେଇଛନ୍ତି
ନିଜେ ମ ମାନେ ମୁଁ ବି ବହୁତ ଗଛ ଲଗେଇଥିଲି ଏବେ ଟିକେ ଜାଗା ଜାଗା ସ ସଟେଜ୍ ହେଲା ଯେ ସମସ୍ତେ ଗାଡି ଥୋଇବେ ଟିକିଏ କୁହନ୍ତୁ ମାନେ ଯାହାହେଲେ ବେପାର କରୁଛନ୍ତି ନା। ତ ବେପ୍ ପଡୁଥିନେ ନା ତ ସେଠି ଟିକେ ରଖ ରଖି କରିବାକୁ ଅସୁବିଧା ହେଲାାନେ ମୁଁ ବି ବହୁତ ଗଛ ଲଗେଇଥିଲି ସେଥିପଁ ବାଧ୍ୟରେ ଗଛ ଫଛ ଟିକେ ଇଏ କରେ ମାନେ ମତେ ସବୁ ଗଛ ଲଗେଇବାକୁ ଭଲ ଲାଗେ।
ହଁ େ ମାନେ ଭଲ ଯଦି ଦେଖ କୁ ଯିବ ଆମେ- ହଁ ସେଇ ଏ ଯୋଉ ଏରିଆରେ ଆପଣ ରହୁଛନ୍ତି। ସେ ଚାରିଆଡେ ଆପଣ ବୁଲି ଆସେ ଯେତିକି ଶାନ୍ତି ଆଉ ଯେତିକି ଅନୁଭବ ଆପଣଙ୍କ ବସ୍ତିରେ ହୁଏ ନା ମତେ କୌଣସି ଯେ ମୋର ମତେ ନା କୌଣସି କାମ ଆସିବ କୌଣସି ଭଲ ଜିନିଷ ଆସିବ କିଏ ମୋତେ କହିଲା ମୁ ଯଦ କିଛି ଡୋନେଟ। କରିବା ପାଇଁ ଚାହୁଁଛି କିଛି ମତେ ପ୍ରଥମେ ଆପଣଙ୍କର କିହି ଦେଖାଯାଏ ଯେ ମୁଁ ନାମ ଏଠି ଯଦି ଆଣଛି ଯାହା ହଉ କିଛି କିଛି ନହେଲେ ମୁଁ ତ ଛୋଟ ଗୁଣ୍ଡୁଛି ମୁଁ ସବୁ ଭଳେ ଆଟିଙ୍ଗ ଟିକେ ତ ସାହାଯ୍ୟ ତ କରିପାରିବି। ଏହା କହିକି ଆଗ ଯାଏ ସେଠ କାହିଁକି କର ମୋର ଏଇଟା ବେଶୀ ଭଲ ଅନୁଭୂତି ଯୋଉଟା କି ଆପଣଙ୍କ ବସ୍ତି ସହିତ ତ ଭଗବାନଙ୍କୁ ଡାକୁଚି କି ଯେ ଆପଣଙ୍କ ଭଲ ରହୁ ହେଲେ ସେ ଆମେ ଡାକିଲେ ରଖ
ଆଜ୍ଞା ମ୍ୟାଡ଼ାମ ମୁଁ କହିଲି ବହୁତ ଲୋକ ହଇରାଣ ମାନେ କହୁ ଆମେ ବି ହଇରାଣ ହଉଛୁ ସେଠି ମାନେ ରହିଛୁ ଯାାଉନ୍ତୁ ଆମକୁ କିଛି ଥଇଥାନ ନିହାତି ଦରକାର କିନ୍ତୁ ବହୁତ ଲୋକ ବି ମାନେ ହଇରାଣ ହଉଛନ୍ତି ଯେ ମେନ୍ ରୋଡ ଟା ଯେପର୍ଯ୍ୟନ୍ତ ନଯାଇଛି ସେ ପର୍ଯ୍ୟନ୍ତ ବି ମାନେ ଲୋକମାନେ ହଇରାଣ ତାପରେ ଆମେ ଯଦି ଆମକୁ ଥଇଥାନ ନକରିବେ ଆମେ ବି ହଇରାଣ ସମସ୍ତେ ଏମିତିମିଶିକି ହଇରାଣ ଆଉ କଣ କରିବା
ସବୁବେଳେ ସବୁଦିନ ରାତିରେ ଶୋଇଲା ବେଳେ ଗୋଟେ ଚିନ୍ତା ତା ମନ ଭିତରେ କାଲି ସକାଳେ ଆସିକି ଭାଙ୍ଗିଦେବେ କି? ମୁଁ ଏତେ ଜିନିଷ କରିଛି ଜିନିଷ କାଢିନି ସବୁବେଳେ ମନ ଭିତରେ ଲାଗୁନି କାହିଁ ନା ଏ ସରକାର ଯେ କାହିଁକି ସେ ନୋଟିସ ଫୋଟିସ ସବୁ ଦେଇଦେଲାଣି ସେ ଯୋଉ ଦିନ ତା ପର ଦିନ ଆସିକି ଭାଙ୍ଗିବା ଷ୍ଟାର୍ଟ କରିବ ସେ କିଛି ଶୁ ଶୁଣି ବନି
ଆଜ୍ଞା ଆଜ୍ଞା ଆଜ୍ଞା ସେଇଟାରୁ ତାପରେ କହିଛନ୍ତି ନା ସେମିତି କୋଉ ମୁହୂର୍ତ୍ତରେ ଆସ ସିବେ ସେଇଟା ଠିକ୍ ନାହିଁ। ତ ସେଇଟା ହେଲା ବହୁତ ଡର ନା ସେଇଟା ହେଲା ବହୁତ ଡର ଜେ ଆମେ ରା ରାତିରେ ଆସନ୍ତି କି ସକାଳୁ ଆସନ୍ତି କେହି ଯଦି ନଥିବେ ତାହେଲେ ତ ଏଇଟା ବହୁତ ଡର ଲାଗିବ ନା କେତେ ମାନେ କୋଉ ମୁହୂର୍ତ୍ତରେ ଆସିକି ପହଞ୍ଚି ପାରନ୍ତି ତ ଆମ। କିଛି ଗୋଟେ ଠିକ ଠାକ୍ କରିକି କହିଦେଲେ ଆମେ ଗୋଟେ କ୍ଲିୟର ହେଇଯିବୁ ନା ନାଇଁ ଏଇଟା କରିବେ କି ଦେବେ